ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
ହଁ ତମ କଥା ସ ଧୀରେ ତେ ଶୁଭୁଛି କଣ ପାଇଁ? ଉଁ ଶୁଭୁଛି ଯେ କିନ୍ତୁ ବହୁତ ସ୍ଲୋ ଶୁଭୁ
କେ ଜାଣେ କଣ ପାଇଁ?
କହିପାରିବିନି ମେ ବି ତୁମ ଭଏସ୍ଟା ବି ସେମିତି ହେଇଥାଇପାରେ ତମେ ଧୀରେ କଥା ତା କରୁଥିବ।
ଆଉ କଣ କରୁଛ?
ନା।
ମୁଁ କହିଲି କଣ କରୁଛ?
ଏଇଠି ହଉ ଶୋଇଥିଲି ଆଉ।
ହଁ ହଁ।
ତମେ କଣ କରୁଛ? ହ୍ୟାଲୋ ମୁଁ କହିଲି କି ତମେ କଣ କରୁଛ?
ମୁଁ ଏଇଠି ଛାତ ଉପରେ ବସିଥିଲି ଆଉ।
ଛାତ ଉପରେ ଛାତ ଉପରେ ପାର୍କ କରିଛ କି ପାର୍କ? ହଉ କି ଗାର୍ଡେନ ହଉ କରିଛ କି?
ଛାତକ ଉପ ରେ ହଁ ଛୋଟ ଛୋଟ ଫୁଲ ଗଛ ଲଗା ହେଇଛି ଆଉ।
ଯୋଉଟା କି ବହୁତ ସୁନ୍ଦର ଲାଗୁଥିବ।
ହଁ ଫୁଲ ଫୁଟିଲେ ତ ସୁନ୍ଦର ଲାଗୁଛି ଆଉ। ମାନେ ଫୁଲ ଦେଖିଦେଲେ ପୁରା ଶାନ୍ତି ଆଉ।
କଣ କହିଲ?
ମୁଁ କହିଲି ଫୁଲ ଦେଖିଦେଲେ ଖୁସି ଲାଗେନି କି ଯେମିତି ତମେ ଗୋଟେ ଗଛ ଲଗେଇଥିବ ସେ ସେଥିରେ ଫୁଲ ଫୁଟିଲେ କି ଫଳ ହେଲେ ଖୁସି ଲାଗେନି।
ହଁ ସେଇଟା ତ ଠିକ କଥା।
ହଁ। ଆଉ ଏବେ କଣ ଖାଇବ?
ନା ଏବେ କିଛି ସେମିତି କିଛି ଖାଇବାର ନାହିଁ। ସନ୍ଧ୍ୟା ସରୁ।
ହଁ ହଁ।
ସନ୍ଧ୍ୟା ସରିଗଲା ପରେ ଖାଇବା ଆଉ।
ଆଉ ହଉଛି କଣ କୁହ?
ଆଉ ତମେ ଖାଇ ସାରିଲଣି?
ହଁ ଖରାବେଳେ ଖାଇଥିଲି ଆଉ।
ହ୍ୟାଲୋ, ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ସୁୁଭିଲା।
ହଁ।
ଏବେ ଠିକ୍ ଶୁବିଲା।
ହଁ ସେ ବୋଧେ ସ୍ଲୋ କଥା ହଉଛ ତମେ।
ଏବେ ବି ସ୍ଲୋ ଶୁଭୁଛି?
ନା ଏବେ ଜୋର ସୁୁଭିଲା।
ହଉ ହଉ ମୁଁ କହିଲି ହଁ ଯେଉ ଖରାବେେଳେ ଖାଇଥିଲି ଆଉ।
ଓ କଣ ଖାଇଥିଲ?
ଖରାବେଳେ ଆଜି ଖାଇଥିଲି ଭାତ ଡାଲି, କାଙ୍କଣ ଆଳୁ ଭଜା ଆଉ ହଉଚି ବାଇଗଣ ଚକଟା ଏମିତି ଆଉ। ଖଟା।
ବଢିଆ ଆଉ। ଖାଇବା କଥା ଶୁଣିକି ପୁଣି ଭୋକ କଲାଣି।
ହଁ ହଁ ସନ୍ଧ୍ୟା ହେଲେ ଖାଇବ କଣ ଆଉ ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ କଣ ସବୁ ଖାଇବାକୁ ଭଲ ଲାଗେ?
ସନ୍ଧ୍ୟା ସନ୍ଧ୍ୟାରେ ତ ସନ୍ଧ୍ୟା ଦିଆ ସରିଲେ ଠାକୁ ଠାକୁରଙ୍କ ପାଖରେ ଖାଉ। କାରଣ ସନ୍ଧ୍ୟା ବେଳେ ତ ଖାଇବା କଥା ନୁହେଁ ନା ଶୋଇବା କଥା ବି ନୁହେଁ। ଏମତି କଣ ଯାହାବି କିଛି କେକ୍ ହଉ କି ବିସ୍କିଟ୍ ହଉ। ଏମିତି କେତେବେଳେ କେମିତି ଗୁପଚୁପ୍ କେତେବେଳେ କେମିତି ଚାଟ୍ କେତେବେଳେ କେଜାଣି ବରା ହୋଉ ଚପ୍ ହୋଉ ନହେଲେ ପିଆଜି ହୋଉ ଏମିତି କିଛି ଆଉ।
ସିଙ୍ଗେଡ଼ା ପସନ୍ଦ ନା ପସନ୍ଦ ନୁହଁ।
ନା ମତେ ଆମର ଏ ଠିକା ପିଆଜିଟା ବୋହୁତ ପସନ୍ଦ।
ହଁ ହଁ।
କାରଣ। ସେଇଟା ଦିଏ ଆମର ଏଇ ବଜାର ଉପରେ ସିଏ ଦିଅନ୍ତି। ସେଟା ବଢିଆ ଟେଷ୍ଟ ଲାଗେ ଏମିତି କିି ପିଆଜି ମୁଁ କେବେବି କୋଉଠି ପାଏନି। ନା ଖାଇବି ନାହିଁ।
ହଁ ହଁ।
ଏମିତି ଆଉ। ଆଉ କଣ କରିବା।
ମୁଁ କହିଲି ନନଭେଜ ରେ ସବୁ କଣ ପସନ୍ଦ?
ନନଭେଜ ରେ ମତେ ସବୁ ପସନ୍ ବାକ୍ କିି ଟିକିଏ ମତେ କଙ୍କଡ଼ା ଟା ଟିକିଏ ଅଧିକ ପସନ୍।
ହଁ ହଁ। ମୁଁ କହିଲି ଚିକେନ ପକୋଡ଼ା।
ହଁ ସେଇ ଗୁଡ଼ାକି ବି ବୋହୁତ ପସନ୍ଦ ଚିକେନ ପକଡ଼ା ପସନ୍ଦ ଚିକେନ ତରକାରୀ ପସନ୍ଦ ଚ ଚିକେନ ଲଲିପପ୍ ପସନ୍ଦ ଆ ଚିକେନ ଚିଲି ପସନ୍ଦ। ଆଉ କଣ ଚିକେନ ଚପ୍ ବି ଗୋଟେ ମିଳେ ସେଇଟା ବି ବୋହୁତ ପସନ୍ଦ ଆଇଷ ଷରେ ମୋର ସବୁ ପସନ୍ଦ ମୁଁ ଆଇଁଷରେ ତ ସବୁ ଖାଏ। ମାଛ ମଞ୍ଜିଠୁ ଆରମ୍ଭ କରି କଙ୍କଡ଼ା ଚିଙ୍ଗୁଡ଼ି ଚି କେନ୍ ମଟନ ଅଣ୍ଡା ସବୁ କିିଛି। ଇଚ୍ଛା ହେଲାଣି ଖାଇବାକୁ।
ହଁ ବା ତମେ ଏତେ ଖାଇବା କଥା ମାନେ କଥା ହବ ମାନେ ଯାହା ହେଲେ ଭୋକୋ କରିବ। ଆପେ ଆପେ ଭୋକୋ କରିବ।
ତମୁକୁ କଣ ପସନ୍ଦ କହିଲ ମତେ ଆଇଁଷରେ?
ମତେ ଚିକେନ ହିଁ ପସନ୍ଦ।
ବଢିଆ ଆଉ ଭଲ ଭଲ। ଚିକେନ ମାନେ ଏମିତି କଷା ଟାଇପ ର ନା ଝୋଳ?
ମତେ ଚିକେନ କଷା ବି ପସନ୍ଦ ଚିକେନ୍ ଝୋଳ ବି ପସନ୍ଦ ମୋତେ ଚିକେନର ସବୁ ଆଇଟମ୍ ପସନ୍ଦ।
ବଢିଆ ଚିକେନ ତନ୍ଦୁୁରୀ ଠୁ ଆରମ୍ଭ କରି ଚିକେନ ଏଁ ଟାଙ୍ଗଡି ଫାଙ୍ଗଡିିକ ସବୁ ପସନ୍ଦ। ନା ଖାଇନ କେବେ?
ନାଇଁ ନାଇଁ ମୁଁ ଖାଇନି।
ଖା ଚିକେନ୍ ପସନ୍ଦ ମାନେ ତର ସବୁ ପ୍ରକାର ଆଇଟମ୍ ଟ୍ରାଏ କରିବା କଥା।
ଟ୍ରାଏ କରିବା ଆଉ ସମୟ ପଡ଼ିଛି କରିବା ଆଉ।
ହଁ ମ୍ୟାରେଜ ପରେ କରିବ ଆଉ।
ମ୍ୟାରେଜ ପରେ ମ୍ୟାରେଜ ହଁ ମ୍ୟାରେଜ ତଥାବି ଆହୁରି ରହିଲାଣି ଦଶ ବାର ବର୍ଷ।
ନା ତମେ କଣ ଏତେ ବର୍ଷ ରହିବ ବୁଢୀ ହେଲେ ବାହା ହବ?
ବୁଢ଼ି କଣ ଯେମିତି ଗୋଟେ ପୁଅଟେ ନିଜ ଗୋଡ ରେ ନିଜେ ଛିଡ଼ା ହେଲେ ବାହା ହୋଉଚି ସେମିତି ଆଉ କଣ।
ହୁଁ ତ ନାଇଁ ବାହା ହବାର ବି ତ ଗୋଟେ ଲ ଏଜ୍ ର ଲିମିଟ ଥାଏ ନା ତ ସେଥିପାଇଁ ମୁଁ କହିଲି ଖରାପ ଭାବିବନି।
ନାଁ ନାଁ।
ବା ସେମତି ସବୁ ଜିନିଷ ର ଗୋଟେ ଗୋଟେ ଏଜ ର ଇଏ ଥାଏ ଯେମିତି କିି ବାହା ହବାର। ଯେମିତି କିି ଅ ମାନେ କଣ ଛୁଆ ଜନ୍ମ କରିବାର ଗୋଟେ ଗୋଟେ ଟାଇମ ଟେବଲ ଥାଏ।
ହଁ।
ସେଥିପାଇଁ କହିଲି। ତ ଯୋଉ ବୟସରେ ବାହା ହବା କଥା ସେ ବୟସରେ ବାହା ହେଲେ ହିଁ ଆମ ହିଁ ଭଲ।
ହଁ। ଆଉ କୁହ କଣ।
ଆଉ କଣ କହିବି। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସନ୍ଧ୍ୟା ପାଇଁ ମାଆ ଘର ଦ୍ୱାରହରିକା ଓଳାଓଳି କରୁଛନ୍ତି ଆଉ।
ଓହୋ ଭଲ। ତମେ ଓଳା ଓଳି କରନି ମାଙ୍କୁ ସାହାଯ୍ୟ କରନି?
ମୁଁ କରେ ବେଳେ ବେଳେ କରେ ଆଜି ମା କରୁଛନ୍ତି ଆଉ।
ଆଉ ଯେହେତୁ ବାପ ଘରେ ଅଛ ହ ସେହେତୁ ଟିକେ ଟିକେ ନ କଲେ ବି କେହି କିଛି କହିବାର ବି ନାହିଁ।
ହଁ। ଆଉ
ଆଉ କଣ ଆଜି ଟିକେ ହଁ ଯ ଟିକେ ନେଲ ପୋଲିସ ଲଗେଇଲିଛେ ତା ଦେହରେ ପୁଣି କଣ ଗୋଟେ ଲାଗିଗଲାଣି। ମୁଁ ସେଇଟାକୁ ଦଶ ଥର ଅନଉଛି।
ହଁ ହଁ। ସିଏ ଯଦି ଲାଗିଯିବ ସେ ପୁରା ଛାପିଲା ଛାପିଲା ହେଇଯାଏ।
ତେ ପସନ୍ଦ ନୁହେଁ ମୁଁ ସେଥିପାଇଁ ହାତକୁ ଟେକିକି ବସିଛି। ହେଲେ ବି ସେ ଫିର ବି କଣ ଗୋଟେ କେମତି କଣ ଗୋଟେ ଇଏ ହେଇକି ଲାଗିଗଲାଣି। ତ ମୁଁ ଯଦି ଏନ ମୁଁ ଏଇନେଇ ଘରେ କହିବି କି ଆଉ ଦେଖିଲୁ ମୋ ହାତଟା ନୁହଁ ନେଲ ପଲିସ୍ ଲଗାଇଥିଲି କେମିତି ହେଇଯାଇଛି। ଘରେ ମତେ କହିବେ ହଁ ଏଇଟା ତ ତୁ ଲାଷ୍ଟ ଲଗେଇଲୁ ନା ଆଉ ଲଗେଇବୁନି ଆଗକୁ। ଟୋଟାଲ ନଲେ ପୋଲିସ ଯଦି ଲାଗି ଯାଇଛି ତ ହାତକୁ କି ଏମତି ଆଖି ଆଗରେ ଏମିତି ଦେଖିକି ରଖିବ କହିବ ଦେଖା ତ ହାତ ମୁଁ ଦେଖିବି। ହେଇଛି ତ ହେଇଛି ଏତିକି ଲକ୍ଷ୍ୟ କରିବ ଦୂରରୁ
ହଁ
କିନ୍ତୁ ମତେ ଟିକେ ବହୁତ ନିଟ୍ ଆଣ୍ଡ କ୍ଲିନ ଟିକେ ବହୁତ ପସନ୍ଦ ସେ ଘର ହଉ ମୁଁ ନି ହୁଏ କି କାହାର ଲଗେଇବି ମତେ ସବୁ ନିଟ୍ ଆ କ୍ଲି ହିଁ ପସନ୍ଦ
ଆଉ
ବାଣ ଫୁଟିଲେ ଦିିବାଲି କଥା ମନେ ପଡୁଛି ଦିିବାଲି ଆଉ ଅଳ୍ପ ଦିନ ରହିଲା ଆଉ ନା ଏବେ ଆସିନି ମ ବି ବ ଦେ ନା ହଁ ଆସୁଛି ବାହାଗକୁ ନଭେମ୍ବର ବେଳକୁ ମେ ବି କାଳୀ ପୂଜା ଟାଇମରେ ହଁ
କଥିଲଥିଲା
ହ
ହଉ ହଉ ମୁଁ ତାହେଲେ ରଖୁଛି।
ଆଚଛା ହଉ ହ